ହାଲୋ।
ହଁ ମ୍ୟାଡାମ ନମସ୍କାର କଣ କରୁଚନ୍ତି?
ହଁ ନମସ୍କାର ଶୁଭ ସନ୍ଧ୍ୟା ଏଇ ମୁଁ ଟିକେ ଏମିତି ବୁଲାବୁଲି କରୁଥିଲି ବାହାରେ ଆଉ। ମାନେ ଘରର ବାହାରେ ଟିକେ ବୁଲାବୁଲି କରୁଥିଲି ତାପରେ ଏମିତି ବସିଚିକି ଟିକେ ଫୋନ ଦେଖୁଥିଲି ଆଉ।
। ଆଚ୍ଛା ସନ୍ଧ୍ୟା ସମୟରେ କିଛି ଖାଇନାହାନ୍ତି? ଆଁ ମୁଁ ବି ଏଇଠି ବସିଚି।
ଚାଟ୍। ଚାଟ୍ ଟିକେ ଖାଇଥିଲି ଯୋଉ ଚଣିବରା ଏମିତି ଟିକେ ଖାଇଥିଲି ଆଉ।
ହଁ ଅଛି। ନାଇଁ କିଛି ଖାଇନୁ ଟିକେ ଗରମ ଲାଗୁଛି ତ ଏଇଠି ବାହାରେ ବସିଚୁ ଆଉ।
ଆଚ୍ଛା।
ହୁଁ।
ଆଉ ଆଜି ଖରା ବେଳ ଖାଇବା କଅ ହେଇଥିଲା?
ଖରାବେଳ ଖାଇବା ଉଁମ ଡାଲି। ଅଣ୍ଡା ତରକାରୀ ହେଇଥିଲା ଅଜି ଆଉ ସବୁବେଳେ ଏମିତି ମାଛ।
ନା କଣ?
ହଁ ନାଇଁ ଛୋଟ ଛୁଆ କ ଅଛନ୍ତି ତ ଆମ ଘରେ ସିଏ ଖାଇବେ ଡାଲି। ଅଣ୍ଡା ସିଝା ଅଣ୍ଡା ସିଏ ଖାଇବେ, ଆମେ ଅଣ୍ଡା ତରକାରୀ ଖାଇବୁ। ଆଉ ପୋଟଳ ଭଜା। ଏମତି ଆଗେ ଟିକେ ପଖାଳ ଆମେ ଖାଉ ପଖାଳ ପୋଡା ପୋଡି ଲଗେଇ ଟିକେ ଖାଇଦେଲୁ। ଏଇ ବାଇଗଣ କି ବିଲାତି ଏ ସବୁ ପୋଡିକି ଟିକେ ଉଁ ଖାଇଦେଲୁ। ଭାତ।
ହଁ ନଅଟା ଦଶଟା ଭିତରେ ପଖାଳ ତାପରେ ସାଢେ ଗୋଟେ ଦିଟାରେ ଗରମ ଆଉ।
ହୁଁ।
ଆଚ୍ଛା।
ସବୁବେଳେ ତ ଏମିତି ଚିକେନ, ମାଛ ଏସବୁ ଖାଉଛୁ ତ ଭଲ ଲାଗିଲାଣି ଆଜି। ଆଜି ଟିକେ ଅଣ୍ଡା କରି ଖାଇଦବା।
ଓହୋ ତମେ ଆମିଷ ତମକୁ ଭଲ ଲାଗେ ବୋଧେ?
ହଁ ସେମିତି ବେଶୀ ଖାଏନି। ସେଥା ଖାଏ ଆଉ ଟିକେ ଟିକେ ଖାଏ ଆଉ।
ହୁଁ।
ଆଉ ଆପଣଙ୍କର କଣ ହେଇଥିଲା?
ଆମର ମୁଁ ଆମିଷ ଖାଏନି ଆମର ସବୁ ସବୁବେଳେ ମୁଁ ସାଧା। ମୋ ଶାଶୁଆରେ କିନ୍ତୁ ସମସ୍ତେ ଆମିଷ ପ୍ରିୟ କିନ୍ତୁ ମୁଁ ବାହାଘର ମୋର ଦୁଇ ବର୍ଷ ହେଇଗଲାଣି। ମୁଁ ଛାଡି ଦେଇଛି ମାନେ ଆମିଷ ଖାଇବା ଛାଡି ଦେଇଛି।
ହ
ଭଲ ଲାଗେନି ଏମ ଦ୍ଭାତ ଖାଇବା ପାଇଁ, ମୁଁ ସାଧା ଖାଇଥିଲି କି ଯୋଉ ଦହି ବାଇଗଣ ହେଇଥିଲା, ଡାଲମା ହେଇଥିଲା ଯୋଉ ଆଳୁ ବଢି କୋଉ ଯୋଉ ଟମାଟ ଦେଇକି ଯୋଉ ପୋଡନ୍ତି କଞ୍ଚା ଲଙ୍କା ରସୁଣ ଫୁସୁଣ ଦେଇକି ସୋରିଷ ଦେଇକି ଯୋଉ ଶୁଖିଲା ଶୁଖିଲା ଆଉ ଭଜା ଏତିକି ହେଇଥିଲା। ଏମିତି ଖାଇଥିଲି ଆଉ। ମାନେ ଛୋଟ ମାନେ ଖାଇଚି ଏ ପର୍ଯ୍ୟନ୍ତ ବି ଭୋକ ନାହିଁ। କିନ୍ତୁ ଏଇ ଏଇନା ବି ଟିକେ ସନ୍ଧ୍ୟା ସମୟ ଟିକେ ଖାଇଦେଇଚି, ଏତେ ଭୋକ ନାହିଁ ଆଉ।
ହୁଁ ଆଉ କଣ? ଆଉ କଣ ପର୍ବରେ ଭଲ ଲାଗେ? କହିଲ କୋଉ ପର୍ବଟା ତ ଆପଣଙ୍କୁ ବେଶୀ ଭଲ ଲାଗେ?
ମତେ ସବୁ ପର୍ବ ଭଲ ଲାଗେ। ଆଉ ସବୁ ପର୍ବର ମାନେ ମଜା ଟା ବି ଉଠେଇବା ପାଇଁ ଭଲ ଲାଗେ। ସେ ହୋଲି ହୋଉ, ଦୀପାବଳି ହୋଉ, ସେ ଅଷ୍ଟମୀ ହଉ, ରଜ ହଉ, ସବୁ ପର୍ବ ଭଲ ଲାଗେ ସବୁ ପର୍ବ ଏଇଥିପାଇଁ ଭଲ ଲାଗେ ଯେ ତମେ ତାକୁ ଯେମିତି ମାନେ ତାର ମଜା ଟାକୁ ନେଇ ପାରିବ ଆଉ ଯେତେ ଖୁସି ରହିବ। ଯେ ଯେତେ ଖୁସି ତମେ ରହି ପାଇବ ମାନେ ମନ ଟାକୁ ଯେତେ ଖୁସି ରଖିବ ତମ ସେତେ ପର୍ବ ଟା ଆହୁରି ବେଶୀ ଉପଭୋଗ ମାନେ ଲାଗିବ। ହୋଲି ବି ଆମର ଆମେ ଏଇଠି ଭଲ ସେ ପୁରା ପାଳନ କରୁ। ଯେତେବେଳେ ମୋର ବାହାଘର ହେଇନଥିଲା। ଆମ ସବୁ ଝିଅମାନେ ଏଠି ମାନେ ରଙ୍ଗ ମାନେ ରଙ୍ଗ ଭଙ୍ଗ ସବୁ ଯୋଉ ଉଁ ଆଣାକି ସମସ୍ତଙ୍କ ଘରକୁ ମାନେ ସମସ୍ତଙ୍କୁ ମାନେ ସହିତ ବୁଲିକି ସମସ୍ତଙ୍କର ସମସ୍ତଙ୍କ ସହିତ ମିଶିକି ରଙ୍ଗ ଲଗୁ ସମସ୍ତଙ୍କୁ। ମାନେ ବଡ ହୋଉ ସାନ ହଉ ସମସ୍ତଙ୍କୁ ରଙ୍ଗ ଲଗଉ ସମସ୍ତଙ୍କୁ ମିଠା ବି ଦୋଉ ଆଉ ସେମାନେ ଖୁସିରେ ବି ମାନେ ଯିଏ ଯାହା ଖୁସିରେ ବି ଦିଅନ୍ତି ଆମକୁ ତାକୁ ଆମେ ଭୋଜି ଭାତ କରୁ ଥଣ୍ଡା ଫଣ୍ଡା ପିଉ।
ଆମର ଟିକେ ଅଲଗା ଆପଣ ଯେମିତି କହିଲେ ସେମିତି ହୁଏ ହେଲେ ଟିକେ ଅଲଗା। ଟିକେ ସକାଳୁ ଆମେ ଗାଧେଇକି ହୋଲି ଖେଳୁ। ନା କାହିଁକି ନା ଗାଧେଇକି ଆମେ ଠା ଠାକୁର ପାଖରେ ଆଗେ ହୋଲି ଟା ଲଗେଇଥାଉ। ତାପରେ ଆମର ଜନ ଯୋଉମାନେ ଅଛନ୍ତି ତାଙ୍କ ପାଦ ତଳେ ରଖିକି ଆମେ
ହଁ ଗୁରୁଜନଙ୍କ ପାଦ ତଳେ ଆମେ ବି ସେଇ ଗୁରୁଜନଙ୍କ ପାଦ ତଳେ କିନ୍ତୁ ଯେ ସମସ୍ତଙ୍କୁ ଆମେ ସମସ୍ତଙ୍କ ସହିତ ଖେଳିଥାଉ ହୋଲିଟା।
ତାପରେ ଆମର ଏ ମେଲୋଡି ହୁଏ ଆମ ଗାଁ ରେ। ଆଉ ସେଠିକି ଯାଉ ଆମର ପଡିଆ ଅଛି ବୋଲି ପଡିଆ। ସେଠି ଟିକେ ଭାଙ୍ଗ ଭଙ୍ଗ ଖାଆନ୍ତି। ପଣା ହୁଏ। ସମସ୍ତେ ତ ଭାଙ୍ଗ ପିଇବେନି ନା ଆମେ ତ ଝିଅ ପିଲା ଆମେ କଣ ସେ ସବୁ ନବାକି? ଆମେ ନବାନି ଆମେ ଦହି ପଣା ଟିକେ ହୁଏ ଆମେ ଖାଉ। ତେବେ ଦୋକାନ ସବୁ ବସିଥାଏ, କସମେଟିକ୍ ଦୋକାନ ସବୁ। ସେଇ ସବୁ ଆଣୁ। ଏଇ ସବୁ ଆମର ହୋଲି ହୁଏ ଆଉ। ହୋଲିରେ କିନ୍ତୁ ବୋହୁତ୍ ମଜା ଲାଗେ। ତାପରେ ସେଠୁ ଆସିଲା ପରେ ତା ଫୁଣି ଆମେ ନିଜେ ନିଜେ ଟିକେ ଲଗେଇକି ଟିକେ ଖେଳୁ।
ହଁ ଆମେ ବି ସେମିତି ସାଙ୍ଗସାଥି ମାନେ ତଳେ, ଏବେ ତ ଆଉ ବୋହୁତ୍ ଝିଅ ଆମର ବାହା ହେଇଗଲେଣି। କିନ୍ତୁ ଆମେ ଯେତବେଳେ ଥିଲୁ ଆମର ଗୋଟେ ପୁରା ମାନେ ଦଳ ଥିଲା ସମସ୍ତେ ମିଶିକି ମାନେ ଖେଳୁ ତାକୁ ଉପଭୋଗ କରୁ। ହଁ ନାଚ ଗୀତ ବି ହୁଏ। ଭୋଜି ଭାତ ବି ହୁଏ। ଏମତି ବୋହୁତ୍ ଖୁସିରେ ଖୁସିରେ ଆମ ଯୋଉ ଇଏ ତାକୁ ଯାହା ହୋଉ ଆମେ ସବୁ ପର୍ବକୁ ଯେତବଳେ ଆମେ ବାହାଘର ହେଇ ନଥିଲା ସବୁ ଝିଅମାନେ ଥିଲୁ। ସବୁ ପର୍ବକୁ ଆମେ ଭଲସେ ପାଳନ କରୁ। କୋଉ ପର୍ବ ଟାକୁ ଆମେ ବାଦ୍ ଦଉନା କି ଏଇଟା ଦୀପାବଳି ବି ସେମତି, ରଜ ବି ସେମତି ସେ ହୋଲି ବି ସେମତି ସବୁ ପର୍ବକୁ ଆମେ ଭଲସେ ପାଳନ କରୁ। ଆଉ ବାହାଘର ପରେ ଆପଣଙ୍କର ଅନୁଭୂତି କଣ କୋଉ ପର୍ବଟାକୁ ମାନେ ଆପ
ବାହାଘର ପରେ ମୋର ମୋର ଯମ ବା ବର୍ଷେ ହେଇଚି ମୋର ବାହାଘର। ବର୍ଷେ ଭିତରେ ଦିଥର ଜମା ହୋଲ ହୋଲି ତ ଗୋଟେ ଥର ପଡିଚି ଆଉ। ଗୋଟେ ଥର ପଡିଚି ମାନେ ସେ ହୋଲି ଘରେ ଟିକେ ଏମିତି ଖେଳିଦେଲେ ସରିଗଲା ମିଠା ଖାଇଦେଲେ। ହଁ ଇଛା ହେଲେ ଖେଳିଲେ ନହନେ ନାହିଁ ଏମତି।
ହଁ
କିନ୍ତୁ ମୋ ବାପ ଘରେ ଏମତି ଏମତି ମଜା ନିଏ ହୋଲି ର। ଶୋଶୁ ଘରେ ସେମତି କିଛି
ଆଚ୍ଛା ଶାଶୁଘରେ ମୁଁ ଆମର ବି ସେମତି ଯୋଉ ପ୍ରଥମ ବର୍ଷ ଅଁ ମାନେ ଆଉ ପ୍ରଥମ ବର୍ଷ ତ ଯୋଉ ହୋଲି ଖେଳ ହେଇଥିଲା ଉଁ ଏ ବାପଘରେ ଥିଲି ପ୍ରଥମ ବର୍ଷ ଝିଅ ବି ଥିଲା ଦେହରେ ତ ମୁଁ ବାପ ଘରୁକୁ ଆସିଯାଇଥିଲି ତିବି ମାନେ ଖେଳୁଥିଲି ଭଲରେ। ଆଉ ରହିଲା ବାକି ଏଇ ଯୋଉ ବାହାଘର ଦୁଇ ବର୍ଷ ହେଇଚି ଆର ବର୍ଷଟା ଥିଲା ଏଇଠି କରିଥିଲି ବାପ ଘରେ। ଆଉ ଏଇ ବର୍ଷ ଟା ମୋ ଶାଶୁ ଘରେ ଏମତି ଖାଲି ଯାଆ ଯାଆ ମାନେ ପରସ୍ପର ସହ ତ ଟିକେ ହୋଲି ଫୋଲି ଲଗଉ ଏ ମିଠା ଫିଠା ଏମତି ଖୁଆଉ ଆଉ ଆଉ ମୋ ସ୍ୱାମୀ ହରିକା ସେମାନେ ଯାଇକି ବାହାରେ ତାଙ୍କର ପୁରା ଆଁ ହୋଲିକି ଯେମିତି ଧୁମଧାମ୍ ରେ ଖେଳନ୍ତି। ଇଏ କରନ୍ତି ତାଙ୍କର ସେମିତି ଭୋଜି ଭାତ ଏଇଭଳିଆ କରିଥିଲୁ ଆଉ।
ଆଚ୍ଛା ଆପଣଙ୍କ ମେ ଆପଣଙ୍କୁ ରଙ୍ଗୋଲି କରି ଆସେ ତ?
ନାଁ ସେମତି ସେତେ ବି ଭଲ ନୁହେ ଚଳନୀୟ ମାନେ କାମ ଚଳା ଯେମତି କୁହନ୍ତି କିନ୍ତୁ ସେମତି ନୁହଁ ଯେ ପୁରା ଭଲ ସେ ଆସେ ହେମତି ନୁହଁ।
ଆପଣଙ୍କୁ ଆସୁଚି?
ହଁ ମତେ ଆସେ ଆସେ ମୁଁ ପକାଏ। ବଡ ଓଷା ବେଳେ ଯୋଉ କାର୍ତ୍ତିକ ପୂର୍ଣ୍ଣିମାରେ ଯୋଉ ପାଞ୍ଚ ସାତ ଦିନ୍ ପକାନ୍ତି। ସେଥିରେ ଚଉରାରେ ପକାଉ ତାପରେ ଆମର ମୁଁ ବାପ ଘର ଗାଁରେ ଟିକେ ହୁଁ ସେଟା କାର୍ତ୍ତିକ ପୁର୍ଣ୍ଣିମାରେ ପୁରା ଅଲଗା ନିଆରା।
କେମିତି?
ସେଠି ଟିକେ ସେଠି ଟିକେ ଆମର ଗୋଟ ଟେ ପୋଖରୀ ଅଛି ପୋଖରୀ ମଝିରେ ଠାକୁର ଅଛନ୍ତି ବରୁଣେଶ୍ଵର ଠାକୁର। ଆମ ସେଠି ପୋହ୍ଲ ହୁଏ ବାଉଁସରେ। ବାଉଁଶରେ ପୋହ୍ଲ ହେଇକି ତାଙ୍କ ପାଖକୁ ପୂଜା ହୁଏ। ଯାଆନ୍ତି ପୂଜା କରିବା ପାଇଁ। ସେଇଠି ଆମେ ସବୁ ଯାଇକି ରଙ୍ଗଲି ସବୁ ପକାଉ। ତ ବହୁତ ତ ଦୂର ଦୂରରୁ ଲୋକ ସବୁ ସେଠିକି ଆସନ୍ତି ଦେଖିବା ପାଇଁ। ସବୁ ହଁ।
ତମକୁ ତାହେଲେ ମାନେ ଯୋଉ କାର୍ତ୍ତିକ ପୂର୍ଣ୍ଣମାର ସେ ଯୋଉ ଇଏ ଯୋଉ ଝୋଟି ଚିଦ୍ର ସବୁ ପକେଇ ଆସିଚି ନା କି।
ସେଇଠି ସେଇଠି ଆମର ସେଠି ଗୋଟେ ପ୍ରତିଯୋଗିତା ବି ହୁଏ। କି କିଏ କେମତି ପକେଇ ପାରିବ ସେଇଠି ସେମିତି ପକାଉ ତ ଅଭ୍ୟାସ ଅଛି ମୋର ଆଉ।
ହଁ।
ହଁ ଆଉ କଣ? ଆଉ ଏବେ କଣ ରାତିରେ
ରାତିରେ ଖା ରାତିରେ ଖାଇବା ନା କଣ କହୁଛନ୍ତି?
ଆଜ୍ଞା ହଁ।
ରାତିର ଖାଇବା ତ ଏପର୍ଯ୍ୟନ୍ତ ଆରମ୍ଭ ହେଇନି ସେ ରୁଟି ହବ ରୁଟି ସାଙ୍ଗରେ ଆଉ କଣ ମୁଁ ଜାଣିନି ମୁଁ ଟିକେ ବାହାରେ ବସିଛି ତ ଆଉ ଯାଇନି ଘରକୁ ଯାଇନି। ସେ ବୋଉ କଣ କରୁଥିବ ମୁଁ ଆଉ ଏତେ ଜାଣିନି। କହୁଥିଲା କି କଣ ସେ ଡାଲମା ଡ଼ାଲାମା ଅଛି ବୋଲି ଆଉ କଣ ଟିକେ କରିବ ଭଜାଭୁଜି କରିବ କି କଣ କରିବ ମୁଁ ଜାଣିନି।
ଆପଣ ବାପା ଘରେ ଅଛନ୍ତି ନା କଣ?
ହଁ ବାପଘରେ ଅଛି ଯାଇନି ବୁଧବାର ଦିନ ଯିବି ଶାଶୁଘରକୁ।
ଓହୋ ହଉ।
ହ
ହଉ କଣ ମାଣବସା ପଚାରୁଥିଲେ ପଚାରୁନାହାନ୍ତି?
ମାଣବସା ଗୁରୁବାର ମାନେ ଆପଣଙ୍କର ଅଛି ତ?
ହଁ ଅଛି ମୋର ମୋର ତ ବର୍ଷେ ବାହାଘର ବର୍ଷେ ବାହାଘର ଭି ତରେ ମୋର ଥରେ ଜମା ପଡ଼ିଚି କିନ୍ତୁ ମୁଁ ମୁଁ ଶାଶୁ ଘରେ ରହୁନଥିଲି ଅଲଗା ଜାଗାରେ ରହୁଥିଲି। ଆଉ ସେଟା କରିନି ମୁଁ।
ଆଁ।
କରିନି ତ ତା ବିଷୟରେ କହିପାରିବିନି ଏତେ।
ଆଉ ଯୋଉ ଟା ବ୍ରତ ହଁ ମୁଁ ତ ମୋର ପ୍ରଥମ ବର୍ଷ ଏଇତ ବାହାଘର ଦି ବର୍ଷ ହେଲାଣି ଦି ବର୍ଷ ଆଙ୍କ ଅଛି କିନ୍ତୁ ଆମର ଏମିତି ମାଣଗୁଣୀ ଯୋଉ ବସେ ସେ ସେମତି ନାହିଁ। କିନ୍ତୁ ଯୋଉ ଦିନକୁ ଯୋଉ ତିନିଥର ପୂଜା ହୁଏ ଆମର ସକାଳ ଟାଇମ ଟା ଯାହା ପୂଜା ହବ ସେତିକି ମାନେ ଯୋଉ ମାଣ ଖଟୁଲି ଉପରେ ଯୋଉ ଧାନ କେଣ୍ଡା ବସେ ଯୋଉ ମାଣ ଗୁଣି ବସେ ସେଟା ଆମର ନାହିଁ। ସବୁ ହୁଏ ରାତିକରୁ ଉଠିବା ଘର ଦ୍ୱାର ଲିପା ଝୋଟି
ହଁ ଆମର ଅଛି ମୁଁ କରିନି କିନ୍ତୁ ମୋ ଶାଶୁ ମାଆ ଯିଏ ସେ କରୁଛନ୍ତି। ଆଉ ଆମ ବାପ ଘରେ ବି କରୁଛନ୍ତି ଦେଖିଛି ପିଠା ସବୁ ହୁଏ। ମଣ୍ଡା ପିଠା ତା ପରେ ଗୋଟେ ଚିତଉ ପିଠା ଭଳିଆ ଗୋଟେ କରନ୍ତି ସେଟାକୁ
ହଁ ସେ ଯେତେ ପ୍ରକାର ପିଠା ଦଶ ପ୍ରକାର ପିଠା ଯିଏ ଯାହା କରିପାରିଲ ଆଉ। ଯେତେ ପ୍ରକାର ପିଠା ଆଉ। ହଁ ତମକୁ ସବୁ ପିଠା କରି ଆସିଛି ମାନେ ପିଠା ସବୁ ଶିଖିଛ?
ହଁ ପିଠା ପୋଡ ପିଠା, ମଣ୍ଡା ପିଠା, କାକରା ଆଉ ସିଜା ପିଠା ମାହଁ ଆଉ ଆରିସା ପିଠା ଟା ଏତେ ହୁଏନି ଆଉ ସବୁ ଟିକେ ଟିକେ ଜଣା ଅଛି ଆଉ।
ହୁଁ। ସେୟା ତ ସମସ୍ତେ ଶିଖିବା କଥା ଓଡିଆ ଘର ପର୍ବପର୍ବାଣି ମାନେ ସବୁ ଜିନିଷ ଆଉ।
ହଁ। ଆଉ ଗୋଟେ କଥା ଝିଅ ଥିଲେ ଆମେ କଣ କେମିତି କରିଦଉଥିଲେ ଗୋଟେ କଥା। ତା ପରେ ବାହା ହେଲା ପରେ ତ ସେଇ ସବୁ ଆମକୁ ଶି ଶିଖିବାକୁ ପଡିବ ଆଉ ଯେତେ ବେସ୍ ତ ବହୁଳ ରହିଲେ ବି ତାକୁ ବି ଶିଖିକି ଗୋଟେ କରିବାକୁ ପଡିବ।
ଆଚ୍ଛା ହଁ। ଆଉ ତା ପରେ ତମକୁ କୋଉ ପିଠା ଭଲ ଲାଗେ ବେଶୀ ଖାଇବା ପାଇଁ?
ମତେ ଚକୁଳି ପିଠା ଭଲ ଲାଗେ। ଆଉ କାକରା ପିଠା ଭଲ ଲାଗେ। ସିଝା ପିଠା ବି ଭଲ ଲାଗେ ପୁର ଦେଇକି କଲେ ଭଲ ଲାଗେ।
କହିବାକୁ ଗଲେ ତମକୁ ସବୁ ପିଠା ପ୍ରିୟ ତମ ସବୁ ପିଠା ହିଁ ଭଲ ଲାଗେ।
ହୁଁ ହୁଁ ହଁ।
ଉଁ ହୁଁ।
ଏ ଯେମିତି ଯୋଉ ପର୍ବରେ ଯୋଉ ପିଠା ଟା ତାର ଗୋଟେ ଅଲଗା ମଜ ନା ରଜରେ
ମଜା ତ ଥାଏ ଏ ମାନେ ଅଷ୍ଟମୀର ଏଣ୍ଡୁରି ପିଠା। ତାର ସେଇ ଦିନର ଯେମିତି ମାନେ ସ୍ଵାଦ ଯୋଉ ଭଳିଆ ମହକ ଥାଏ। ସେଟା ଅନେକ ଦିନ କଲେ ସେମିତି ନଥାଏ। ଯୋଉ ଦିନ ର ଯୋଉଟା ଥାଏ ଆଉ। ରଜ ର ପୋଡ ପିଠା ଯେମିତି ଅନ୍ୟ ଦିନର ପୋଡ ପି ଠା ସେମିତି ହେଇପାରିବନି। ସବୁ ପିଠା ର ଅଲଗା ଅଲଗା। ମତେ ପିଠା ମିଠା ମତେ ଭଲ ଲାଗେ ବେଶୀ ବି ଭଲ ଲାଗେ ପିଠା ମିଠା ହେଲେ ମତେ ବେଶୀ ଖାଇବା ପାଇଁ ବି ଭଲ ଲାଗେ ମୁଁ ଖାଏ ବହୁତ ପ୍ରିୟ ମର।
ହୁଁ। ହଉ ମ୍ୟାଡାମ ଟିକେ ରଖିବି ମୁଁ ଟିକେ ମ ଫ୍ରି ହେଇକି କରିବି ଆପଣଙ୍କୁ ପଛରେ।
ଆଚ୍ଛା ହଉ ଠିକ ଅଛି।
ହଉ ଶୁଭ ସଂଧ୍ୟା।
ହଁ ବାଏ।